ହୁଁ ଶୁଭ ସକାଳ।
ହୁଁ କେମିତି ଅଛନ୍ତି ଆପଣ?
ହଁ ଭଲ। ଆପଣ?
ହଁ ମୁଁ ବହୁତ ଭଲ ଅଛି, ଆଉ ସକାଳୁ କଣ ଖାଇଛନ୍ତି ବ୍ରେକ୍ଫାଷ୍ଟ୍?
କଣ ଖାଇଛି, ରୁଟି ଆଉ ଭଜା। ଆଉ ଆପଣ କଣ ଖାଇଛନ୍ତି?
ହଁ ବହୁତ ଭଲ କଥା, ମୁଁ ଯେମିତିକି ବାହାରୁ ଦୋକାନରୁ କିଣିକି ଆଣିଥିଲି କି ଆଉ ପୁରୀ, ବରା, ଘୁଗୁନି ଆଣିକି ଖାଇଥିଲି।
ଓ ଆଚ୍ଛା ଆଚ୍ଛା ଭଲ। ଆଉ ଦେହ ଭଲ ଅଛି?
ହଁ- ହଁ ଭଲ ଅଛି, ଠିକ୍ ଠାକ୍ ଅଛି।
ହୁଁ ଆଉ କଣ, ଏବେ ଡିୟୁଟିରେ ପୁରା ନାଇଁ।
ଅ ନାଇଁ ଡିୟୁଟି ତ ନାହିଁ, ସେମିତି କିଛି ଅ ଯେ ବି କାମ ଆସିଥାଏ। ହଁ କିଛି ପର୍ସନାଲ କାମ, ମୁଁ ସେଇଟାକୁ ମୁଁ କରୁଥାଏ। ଆଉ ଆପଣ କଣ କେମିତି କରନ୍ତି ସବୁଦିନି?
ଉଁ। ମୁଁ ତ ଏବେ ପଢାପଢି କରୁଛି ଜଷ୍ଟ୍, ମୋର ଏବେ ବି ସି ଏ ସରିଲା। ତାପରେ ମାଷ୍ଟର ଡିଗ୍ରୀ ଏମ ସି ଏ କରିବି ଆଉ। ଆଡ଼ମିଶନ୍ ହେଇନି, କିଛି ଦିନି ଭିତରେ ଆଡ଼ମିଶନ୍ ହବ ଆଉ।
ହଁ - ହଁ - ହଁ ବହୁତ ଭଲ କଥା ତାହେଲେ। ହଁ ଆଉ କଣ ଆପଣ ସବୁ ରୋଷେଇ କରି ଶିଖିଛନ୍ତି?
ଉଁ- ଉଁ ମୁଁ ରୋଷେଇ ସବୁ ଶିଖିଛି, କିଛି ବି କହିଲେ ମୁଁ କରିପାରିବି।
ଆଚ୍ଛା।
ହୁଁ ମତେ ଟିକେ ରୋଷେଇରେ ବହୁତ ଇଣ୍ଟେରେଷ୍ଟ୍।
ଆଚ୍ଛା ଯେମିତି କଣ ରାନ୍ଧିବା ବା କୁ ଭଲଲାଗେ?
ହଁ ଯେମିତି କି ନନଭେଜ୍ କଥା କହୁଛି ସ୍ପେ୍ସିଆଲି। ନନଭେଜ୍ ର ସବୁ କିଛି ଖାଲି ମଟନ୍ ଛାଡି କାହିଁକି ନା ମତେ ମଟନ ପସନ୍ଦ ନୁହଁ। ମାନେ ମୁଁ ଖାଏନି ଚିକେନ୍ ହଉ ଫାଷ୍ଟ୍ ଫୁଡ଼୍ ବଗେରା ନହଲେ ନର୍ମାଲ ଭାତ, ଡାଲି, ଡାଲମା, କିଛି ବି ସବୁ ମତେ ଆସେ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ଆ ସାଧାଉପରେ ବି ସେମିତି ସବୁ ଶିଖିଛନ୍ତି।
ହୁଁ ସବୁ ଶିଖିଛି ଜଦି ସେମିତି କିଛି ଚାଇନିସ ଫୁଡ୍ ହଉ ଯଦି ବି ନ ଆସିଲା ଇଣ୍ଟରନେଟ୍ ତ ଅଛି ଆଉ କିଛି ପ୍ରୋବ୍ଲେମ୍ ନାହିଁ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ଯେମିତିକି ତମେ ତ ସବୁ କିଛି ଶିଖିଛ। ମୁଁ ମୋ କଥା ଯଦି କହିବି ମୁଁ ସେମିତି କିଛି ବହୁତ କିଛି ଶିଖି କିନେ ସାଧା ଉପରେ ଯାହାବି କହିବ ମୁଁ କରିଦେବି ଆଉ ବାକି ଯେମତି ଇଏ ଭାତ ଡାଲି ଭଜା ତରକାରୀ ହଉ କି ଆମିଷ ଉପରେ ସେମିତି ଚିକେନ୍ ହଉ ଅଣ୍ଡା ହଉ ମାଛ ହଉ ସେମିତି ମୁଁ କରି ଶିଖିଛି ଆଉ ବେଶି କିଛି ଏଇ ଫାଷ୍ଟ୍ ଫୁଡ୍ ଯେମତି କହିଲେ ସେ ସବୁ ମୁଁ ମାନେ ବନେଇବା ଶିଖିିନାହିଁ କେବେ ବି କରିନାହିଁ। ଆଉ ବାକି ବି ସାଙ୍ଗ ପିଲାମାନୋନ ଯେତେବେଳେ କରନ୍ତି ମୁଁ ତାଙ୍କଠାରୁ କିଛି ଶିଖିବା ପାଇଁ ସେତେବେଳେ ଚାହେଁ। ଆ କେମିତି କଣ କରନ୍ତି କେତେ କଣ ସବୁ ଭାଗ ମାପ ରୁହେ। ସେ ସବୁ ମାନେ ତାଙ୍କଠାରୁ ସେତେବେଳେ ମୁଁ ଶିଖିବାକୁ ଚାହେଁ ମୁଁ ତ ଯେହେତୁ ଶିଖିନି। ତାଙ୍କଠାରେ ସଦାବେଳେ ସୋସିଆଲ ର ମାଧ୍ୟମ ନ ନେଇକି ମୁଁ ସାଙ୍ଗ ପିଲାଙ୍କ ଠାରୁ ସଦାବେଳେ ଶିଖିବା ପାଇଁ ସଦାବେଳେ ଚାହୁଁଥାଏ।
ଯାହା ହଉ ତମେତ ପୁଅ ପିଲା ହେଇକି ବହୁତ କିଛି ଆଗକୁ ଆ ଅସୁବିଧା ହବନି ଆଉ।
ନାଇଁ ନାଇଁ ନାଇଁ କିଛି ଅସୁବିଧା ବହୁତ ଭଲ
ଭଲ ଆଉ ଅ ଯୋଉ ଘରେ ସବୁ କିଏ କିଏ ଅଛନ୍ତି।
ହଁ ଘରେ ସମସ୍ତେ ଅଛନ୍ତି ଯେମତି କିି ସାନ ଭାଇ ଜଣେ ଅଛନ୍ତି ସିଏ ବର୍ତ୍ତମାନ ଏ ତ ଘରେ ନାହାନ୍ତି ଭୁବନେସର ରେ ରହୁଛନ୍ତି ଆଉ ମ ପାଖରେ ମୁଁ ଯେହେତୁ କୌଣସି ଏକ କାର୍ଯ୍ୟରେ ବ୍ୟସ୍ତ ରହୁଛି ତ ଏକ କୌଣସି ଏକ କାର୍ଯ୍ୟ କରୁଛି ହଉଛି ସବୁଦିନ ମୋର ଆଠ ରୁ ଦଶ ଘଣ୍ଟା ମଧ୍ୟ କାମ ଦେଇଥାଏ କୌଣସି ଏକ କାର୍ଯ୍ୟ ମୁଁ ସବୁଦିନ କରିଥାଏ। ସେ କାର୍ଯ୍ୟରେ ମୁଁ ଆଠ ରୁ ଦଶ ଘଣ୍ଟା ସବୁବେଳେ ବ୍ୟସ୍ତ ଥାଏ। ଆଉ ବାକି ପାଖରେ ସମସ୍ତେ ବାପା ମା ସମସ୍ତେ ଅଛନ୍ତି ଭଉଣୀ ଜଣେ ତ ସିଏ ଅଲରେଡ଼ି ବାହାରେ ଅଛନ୍ତି। ଆଉ ସମସ୍ତେ ଏମିତି ଠିକ୍ ଠାକ୍ ସବୁ ଚାଲିଛି।
ହୁଁ ଭଲ ତମେ ତାହେଲେ ବଡ
ହଁ। ଆଉ ନିହାତି ଭାବରେ ମୁଁ ଚାହିଁବି କି ଅ। ଅ ଏବେ ତ ଯେହେତୁ ଓଡିଶାର ଗଣପର୍ବ ଯୋଉଟା ରଜ ବୋଲି ଯାଇଛି। ଆଉ ରଜ କେମିତି ଆପଣ ପାଳନ କରିଥିଲେ।
ରଜ କେମିତି କଣ ସବୁ ପାଳନ କଲ ଟିକେ କହିଲ।
ଅ ମୁଁ ଯଦି କହିବି ମୋ କଥା ସକାଳୁ ଯେମିତି କିି ରଜରେ ଆମର ପୋଡ ପିଠା କରାଯାଏ। ଏବଂ ଚକୁଳି ପିଠା ଆ ତା ସହିତ ଆମ୍ବ ପଣସ ମିଠା ସେ ସବୁ ଥାଏ ମୁଁ ଯେମିତିକି ସକାଳୁ ରଜ ପହିଲି ରଜ ଯେହେତୁ ରବିବାର ଥିଲା ଛୁଟି ଦିନ। ତେଣୁକରି ସମ୍ପୂର୍ଣ୍ଣ ଭାବରେ ମୁଁ ଫାଙ୍କା ଥିଲି ସେଦିନ ସକାଳୁ ଉଠିଲିଉ। ଆଉ ସାଙ୍ଗ ପିଲା ଗାଁର ସବୁ ଯେତିକି ସାଙ୍ଗ ପିଲା ସେ ସବୁ ପ୍ଲାନ୍ କଲୁ କି କିଛି ଗୋଟେ ଜାଗାକୁ ମନ୍ଦିର ପାହାଡ ଜାଗାକୁ ଟିକେ ବୁଲାବୁଲି କରିବା ପାଇଁ ଯିବା। ତ ଆମେ ହଉଛି ସମସ୍ତେ ସେ କଥାବାର୍ତ୍ତା ହେଲୁ ତା ପରେ କଥାବାର୍ତ୍ତା ହେଇ ସାରିଲା ପରେ ଆମେ କହିଲୁ ନିଜ ନିଜ କାମ ସାରିକି ଆସ ଯେମିତିକି ମୁଁ ଗଲି ମୋର ସବୁ କାମ ସାରିକି ଘରେ ସେଦିନ ଯେହେତୁ ରଜ ପୋଡ ପିଠା ହେଇଥିଲା। ଏବଂ ବିଭିନ୍ନ ପ୍ରକାର ପିଠା ଆମ୍ବ ଅ ମିଠା କଦଳୀ ଏସବୁ ବି ଥାଏ। ତ ଖାଉ ପ୍ରଥମେ ସେ ସବୁ ଭୋଜନ କଲି ପୁରା ବହୁତ ଭଲ ଲାଗିଲା ଯେହେତୁ ଉ ପୋଡ଼ ପି ଠା ଅନ୍ୟ କୌଣସି ଦିନରେ ମିଳି ନଥାଏ ଖାଇବା ପାଇଁ କେବଳ ସ୍ପେଶଆଲି ରଜରେ ହିଁ ମିଳିଥାଏ ତ ପୋଡପିଠା ଆଉ ଯେକୌଣସି ପିଠା ବି ଆପଣ ଖାଇପାରିବେ ଚକୁଳି ହଉ କାକରା ହଉ କି ମଣ୍ଡା ପିଠା ହଉ ସେ ସବୁ ତ ଅନ୍ୟ ଦିନରେ ବି ଆପଣ କରିକି ଖାଇପାରିବେ କିନ୍ତୁ ଗୋଟିଏ ପି ପିଠା ହଉଛି ଯୋଉଟା କି ପୋଡ ପିଠା ସେଇଟା କେବଳ ରଜ ପର୍ବରେ ହିଁ ଯୋଉଟା କି ଓଡିଶାର ମାନେ ଗୋଟେ ଗର୍ବ ଗୌରବ ପର୍ବ ରଜ ସେଇ ଟାଇମ ରେ ହିଁ ହେଇଥିଲା। ନିହାତି ସେଇ ଟାଇମ ରେ ହିଁ ହେଇଥିଲା ଆଉ ଆଉ ସେଇ ପିଠା କୁ ମୁଁ ଖାଇଥିଲି ଖାଇଲା ପରେ ମତେ ବହୁତ ଭଲ ଲାଗିଥିଲା। ବହୁତ ଖୁସି ଲାଗିଥିଲା କି ମାନେ ଯେହେତୁ ରଜ ଆସିଛି। ଆ ସେ ଖାଇସାରିକି ଆମେ ସମସ୍ତେ ସାଙ୍ଗମାନେ କଥା ହେଇଥିଲୁ ଯେତିକି ଜଣ ଅ ପାଞ୍ଚରୁ ସାତ ଜଣ ପିଲା ତ ସମସ୍ତେ ଆମେ ବାଇକ୍ ବାଇକ୍ ଧରିକି ବୁଲାବୁଲି ଯାଇଥିଲୁ ବୁଲାବୁଲି କରି ଆ ସେଦିନ ଯେହେତୁ ଟିକେ ଫେରିବା ପାଇଁ ନିହାତି ଭାବରେ ଆମର ଯାଜପୁର ଜିଲ୍ଲାର ଗୋଟେ ପ୍ରସିଦ୍ଧ ମନ୍ଦିର ମା ବୀରଜା ମନ୍ଦିର ଯାଜପୁର ଟାଉନରେ ଯୋଉଟା ଅଛି ଆ ସେଠିକି ଯାଇଥିଲୁ। ଅ ସେଠି ଯାଇକିନା ମାଆଙ୍କୁ ପ୍ରଥମେ ଯେହେତୁ ସେଦିନ ପହିଲି ରଜ ଥିଲା ବହୁତ ଭିଡ ଥିଲା। ଆଉ ସେଠି ମାନେ ଆମେ ପ୍ରଥମେ ଯାଇକି ଦେଖିଲୁ ବାଇକ ରଖିକି ଦେଖିଲା ପରେ ଭିଡ ବହୁ ଥିଲା ଯେହେତୁ ଆମକୁ ପ୍ରଥମେ ଧାଡି ଲଗେଇକି ଲାଇନରେ ଠିଆହବା କଥିଲା। କି ସମ ପରେ ମାନେ ଭକ୍ତ ମାନେ ଧୀରେ ଧୀରେ ଆଗକୁ ଯାଇକିନା ଦର୍ଶନ କଲେ ଆବେ ମଧ୍ୟ ଟିକେ ବିଳମ୍ବ ହେଲେ ମଧ୍ୟ ଠାକୁରଙ୍କୁ ମାଆଙ୍କୁ ବହୁତ ଭଲଭାବରରେ ଦର୍ଶନ କଲୁ ଦର୍ଶନ କରିକି ଆଉ ବିଳମ୍ବ ଯେହେତୁ ହେଲା ହଁ ବିଳମ୍ବ ହେବା କାରଣ ଆମେ ଅ ଘରେ ଆଉ ସେଦିନ ମଧ୍ୟାହ୍ନ ଭୋଜନ କରିପାରୁ ନଥିଲୁ ବାହାରେ ଖାଇକି ହିଁ କୌଣସି ଏକ ହୋଟେଲ ରେ ବାହାରେ ଖାଇକି ଆସିଥିଲୁ ଆଉ ସେମିତିକି ମୁଁ ମୁଁ ବି ଜାଣିବାକୁ ଚାହିଁବି ତମେ କେମିତି ରଜକୁ ପାଳନ କଲ।
କିଛି ନାହିଁ ସାଧାରଣତଃ ଯେମିତି ଆମର ରଜ ପୂର୍ବ ଦିନ ସଜବାଜ ହୁଏ ଝିଅ ମାନେ ମେହେନ୍ଦୀ ଲଗାନ୍ତି।
ହୁଁ
ଅ ମୁଣ୍ଡ ଫୁଣ୍ଡ ସବୁ ସଫା ରଖନ୍ତି ନୂଆ ଡ୍ରେସ କରନ୍ତି। ତ ସେମିତି ସବୁ ମୁଁ କରିଥିଲି ତାପରେ ସକାଳୁ ପାଞ୍ଚଟା ଛଅଟାରୁ ଉଠିଲି ଛଅଟାରୁ ଉଠେଇକି ଗାଧେଇଲି ଗାଧେଇକି ଠାକୁରଙ୍କୁ ନମସ୍କାର ହେଇକି ତାପରେ ସଜବାଜ ହେଲି ଯାହା ପାଦର ଅଳତା ଲଗେଇବା ଦୋଳି ଖେଳିବା ଆ ନୂଆ ଡ୍ରେସ ପିନ୍ଧିବା ତାକୁ ସବୁ କରିବା ପରେ ତାପରେ ଆଜ୍ଞା ପିଠା ଆଉ ତରକାରୀ ଦେଲେ ଯୋଉ ପୋଡ ପିଠା ହୁଏ ଆମର ନଡିଆ ପୁର ଦେଇକି ପୋଡ ପିଠା ହେଇଥିଲା ତାକୁ ଖାଇଲି। ତାପରେ ମୋ ସାଙ୍ଗ ମାନେ ସବୁ ଫୋନ କରିଥିଲେ ଆମର ପ୍ଲାନିଂ ବି ହେଇଥିଲା ଏ ମ ମନ୍ଦିର ଫନ୍ଦିର ଟିକେ ଯିବା ପାଇଁ ଆମ ଏପର୍ଟ ସାଇଟ୍ ରେ ଅ ସନ୍ତୋଷୀମା ମନ୍ଦିର ବରୁଣେଶ୍ଵର ମନ୍ଦିର ସବୁ ଅଛି। ତ ଆମେ ସବୁ ମିଶିକି ପା ଦଶ ବାର ଜଣ ଆମେ ସବୁ ଯାଇଥିଲୁ ସ୍କୁଟି ନେଇକି। ମନ୍ଦିର ମନ୍ଦିର ଟିକେ ବୁଲାବୁଲି କଲୁ ଠାକୁରଙ୍କୁ ଦର୍ଶନ କଲୁ ଦୀପ ଜାଳିଲୁ। ତାପରେ ଆସିଲା ବାଟରେ ଗୋଟେ ଭଲ ରେଷ୍ଟୁରାଣ୍ଟ କି ହୋଟେଲ ଦେଖିକି ଆମେ ଖାଇଲୁ ଖାଇସାରିଲା ପରେ ତାପରେ ଟି କିଏ ଆମ ସେଇ ଯୋଉ କୁସୁମା ସାଇଡ ରେ ଗୋଟେ ଭଲ ପାର୍କ ଅଛି ଟିକେ ବୁଲାବୁଲି କଲୁ।
ବୁଲୁବୁଲି କରିବା ପରେ ତାପରେ ଘରୁ ଗଲୁ ଆଉ ଯେହେ ତୋ ଗରମ ବୋହୁତ ଟାଇମ ବୋହୁତ ହୋଉଥିଲା କାହିଁକିନା ବର୍ଷା ତ ହୋଉନଥିଲା ନା। ତ ଗରମ ହୋଉଥିଲା। ତ ବେଶୀ ଟାଇମ ଆଉ ବୁଲି ହେଲାନି ଆମେ ଅଳ୍ପ ଟାଇମ ବୁଲିକି ସମସ୍ତେ ନିଜ ନିଜ ଘରକୁ ପଳେଇଲୁ ଆଉ।
ତାପରେ ତ ରଜରେ ଆମର ଯୋଉ ଲୁଡୁ ଖେଳ ଯାଇଏ ଜାଣିଥିବ? ସେଇଟା ତ ମଷ୍ଟ ସବୁ ଫେମେଲିରେ।
ହଁ ହଁ।
ତାପରେ ସନ୍ଧ୍ୟାବେେଳେ ଟାଇମ ରେ ଏମତି ଘରେ କଣ ସବୁ ଖାଇବା ଫାଇବା ଜିନିଷ ଯୋଉ ମିଠା ମିଠି ଆଣନ୍ତି ଯେହେତୁ ରଜ ପର୍ବ। ତାକୁ ଖାଇକି ଲୁଡୁ ଫୁଡୁ ଖେଳିଲୁ ଏଇଆ ଆଉ। ପା
ଆଚ୍ଛା ଆଚ୍ଛା ବୋହୁତ ହୁଁ ହୁଁ ବୋହୁତ ଭଲ ଥିଲା।
ବୁଲାବୁଲି ହେଇନି ହୁଁ।
ଆଚ୍ଛା ସେକେଣ୍ଡ ଦିନ ଯେହେତୁ ରଜ ସଂକ୍ରାନ୍ତି ଥିଲା ସେଦିନ ତ ମାନେ ପ୍ରାୟତଃ ସମସ୍ତଙ୍କ ଘରେ କି ସାଧା ଉପରେ ସବୁ ଜିନିଷ ଖା ଖାଆନ୍ତି ଆଉ ସଙ୍କ ଖରାପ ଥିଲା ଯେହେତୁ ବି ମନ୍ଦିର ଯିବା ଆଉ ମନ୍ଦିର ଯାଇକିନା ବୁଲାବୁଲି କରିଥିବ ଠାକୁରଙ୍କୁ ଦର୍ଶନ କରିଥିବ ସଂକ୍ରାନ୍ତି ଯେହେତୁ ଥିଲା। ମଝି ରଜ ରଜ ସଂକ୍ରାନ୍ତି। ତ ସେଦିନ ବି ସେମିତି ଅଛି ଆଚ୍ଛା ଯେହେତୁ ପହିଲି ରଜ ରବିବାର ପଡୁ ଥିଲେ ଆଉ କଣ ଆପଣ ଖାଇଥିଲେ ମାନେ ଆମିଷ ଖାଇଥିଲେ ସାଧା ଖାଇଥିଲେ?
ହୁଁ।
କଣ ଖାଇଥିଲେ ସେଦିନ?
କୋଉଦିନ ଯୋଉ ସେକେଣ୍ଡ ରଜ ନା ଫାଷ୍ଟ ରଜ?
ପ୍ରଥମ ରଜ ଦିନ ଯେହେତୁ ରବିବାର ପଡିଥିଲା ଆମିଷ ବାର।
ପ୍ରଥମ ରଜରେ ତ ବାର ପଡି ନଥିଲା ତ ଆମର ଆଇଁଷ ହେଇନଥିଲା।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ବୋହୁତ ଭଲ କଥା କଣ ଆପଣଙ୍କୁ ମାନେ ଭଲ ଲାଗେ ସାଧା ଖାଇବାକୁ ଭଲ ଲାଗେ ନା ଆମିଷ ଖାଇବାକୁ ଭଲ ଲାଗେ?
ହଁ ମତେ ଭେଜ ଖାଇବାକୁ ଭଲ ଲାଗେ କାହିଁକି ନା ନନଭେଜ ଆଉ ଏତେ ଦେହ ରହୁନି। ନନଭେଜ ଯଦି କହିବାକୁ ଗଲେ ମତେ ଟିକେ ଚିକେନ ଭଲ ଲାଗେ ବାସ୍ ଆଉ କିଛି ନାହିଁ।
ଆଚ୍ଛା ଆଚ୍ଛା ସେମିତି ବି ଦେଖିବାକୁ ଗଲେ ବି ମାନେ ପ୍ରାୟତଃ ଲୋକ କଣ ଏ ସବୁ ନନଭେଜ ଠାରୁ ଧୀରେ ଧୀରେ ହଁ ମୁଁ କହିଲି କି ପ୍ରାୟତଃ ଏବେ ଲୋକ ହଁ ଭସ୍ ଶୁଭୁଛି ତ?
ହ୍ୟାଲୋ।
ମୋ ଭୟସ ସୁଣି ଶୁଣି ପାରୁଛନ୍ତି ତ ସୁବୁ ଶୁବୁଚି ଶୁଭୁଛିି ନା। ମୁଁ ତ ତମ କଥା ଶୁଣିପାରୁଚି ପୁରା। ହ୍ୟାଲୋ।
ହ୍ୟାଲୋ।
ହୁଁ ତମ ଭଏସ ଶୁଭୁଛି।
ହୁଁ ହୁଁ କୁହ କଣ କହୁଥିଲ?
ଆଉ ହଁ ମୁଁ ଯେମିତି କହିଥିଲି କି ଆମିଷ ବି ସମସ୍ତଙ୍କ ପାଇଁ ବି ହିତକାରକ ହୋଇନଥାଏ ସମସ୍ତଙ୍କ ଦେହ ପାଇଁ। ଆଉ ବାକି ସାଧା ବି ଖାଇବା ବି ବୋହୁତ ଭଲ ଆଉ ଯେହେତୁ ଆମି ଆମିଷ ଖାଇବା ଦ୍ଵାରା ବି ବିଭିନ୍ନ ପ୍ରକାର ବି ଅ କଣ ରୋଗ ଜନିତ ସମସ୍ୟା ଦେଖାାଯାଇଥାଏ ତେଣୁକରି ସାଧା ଖାଇବା ବି ବୋହୁତ ଭଲ କିଛି ଜିନିଷ କିଛି ସମୟ ପାଇଁ
ହୁଁ।
ନିହାତି ଭାବରେ ମୁଁ ଅ ଏବେ ଆମ ବାର୍ତ୍ତା ବଳକୁ ଏଇଠି ସମାପ୍ତ କରିବାକୁ ଚାହୁଁଛି ଆଶା କରୁଛି କଥା ହେଇକି ମୋ ସହିତ ଆପଣକୁ ବହୁତ ଭଲ ଲାଗିଥିବ।
ହୁଁ ବହୁତ ଭଲ ଲାଗୁଛି ଧନ୍ୟବାଦ ଏତେ ଭଲ ଭଲ କଥା କହିଥିବାରୁ।
ନିହାତି ନିହାତି ଧନ୍ୟବାଦ ମୁଁ ବାର୍ତ୍ତାଆଳପକୁ ଏଇଠି ସମୋହିତ କରିବାକୁ ଚାହୁଁଛି ଧନ୍ୟବାଦ।
ହୁଁ ଆଉ ଆଜି ଗାଧା